ହାଲୋ।
ହାଲୋ।
ହଁ କଁ କରୁଚ?
ଏଇ ବସିଚି ଆଉ ପଢୁଥିଲି ଟିକେ। ପଢିକି ବଏ ଫ୍ରେଶ ହେଇ ଟିକେ ବସିଚି ଛାତ ଉପରେ ପବନ ଖାଉଚି ଆଉ।
ଅଁ ବଢ଼ିଆ ବଢିଆ। ମୁଁ ଏଇ ଯାଇଥିଲି କାମରେ ଟିକେ ଏଇ ଫେରିଲି ତ ସାଢେ ଛ ତା ପାଖରେ ପହଞ୍ଚଲିଣି। ଲେଟ୍ ଟିକେ ହେଇଗଲା ଆଉ ସେ ମେଡିସିନ ଫେଡିସିନ ନେଇକି ଆଇଲି।
ହୁଁ ହୁଁ।
ହୁଁ। ଆଉ କହିଲା କଣ୍ଟିନ୍ୟୁ କର ମେଡିସିନ ଭଲ ହେଇଯିବ ବୋଲି। ଆଉ କହିଚି ଗରମ ପାଣିରେ ଗୋଡ ଟା ହୁଁ ଯୋଉ ପାଞ୍ଚ ମିନିଟ୍ ଥଣ୍ଡା ପାଣିରେ ପାଞ୍ଚ ମିନିଟ୍ ଗରମ ପାଣି ଥୋଇବା ପାଇଁ।
ହଁ ହଁ।
ଦଶ ମିନ୍ ଟୋଟାଲି ଥୋଇବ ଥୋଇଲେ ସେ ପାଦ ଟା ଧୀରେ ଧୀରେ ଦରଜ କମିବ। ଆଉ କହିଚି ମ୍ ମେଡ଼ିସିନ କଣ୍ଟିନିଉ କରିବ ଆଉ ଯଦି ହବ ଥାଇରଡ ଟେଷ୍ଟ କରଦବ ଟିକେ। ଆଉ ଉଁ କଣ ସବୁ ଦେଇଚି ଟେଷ୍ଟ କରିଆ ପାଇଁ ସେ ସବୁ ଟେଷ୍ଟ କରଦବ କହିଚି ଆଉ। ହଁ କାଲି ଯିବି ଆଉ ଟେଷ୍ଟ ପାଇଁ। ଆଜି ଟେଷ୍ ଯୋଉ ଖାଇବା ହେଇଥିଲା।
ହଁ ଏବେ କଣଁ କରୁଚ?
ଏବେ ବସିଚି। ବସିଚି ଆଜି ଦିନରେ ଯୋଉ ହଇରାଣ ହେଇଚି କୁହ ନା ହଇରାଣ କଣ କରିଦେଇକି ହୁଁ ସିଏ ସକାଳେ ଦେଇ ଯ ଉଁ ଟିକେଟ କରି ବସିଲେ ଦେଖେ ଦେଖିଲା ବେଳକୁ ହେଇଗଲା ଚାରିଟା।
ହଁ।
ସକାଳୁ କରିକି ବସିବୁ ପୁଣି ସିଏ ଆଉ ଗୋଟେ ଡିପାର୍ଟମେଣ୍ଟ କୁ ପଠେଇଲା। ସେଠିକି ପୁଣି ଗଲୁ ସେଠି ପୁଣି ଦେଖେଇଲା ବେଳକୁ ହେଇଗଲା ପାଞ୍ଚଟା। ପାଞ୍ଚଟାରେ ପୁଣି ଗାଡିରେ ବସିଲି ଆସିକି ଘରେ ପହଞ୍ଚିଲି ଆଉ।
ଓ ହୋ।
ଆଉ ଗୋଡ କଣ ହଉଚି ମାନେ ଗୋଡ ହାଁ, ହୁଁ।
ଗୋଡ଼ ମୋର ଏବେ ଦରଜଟା ହଉଛି ଦରଜ ଏଇଥିପାଇଁ ଯେ କାଲି ଟିକେ ଥଣ୍ଡା ପାଣି ବାହାରକୁ ଯାଇଥିଲି ପିଇ ଦେଇଥିଲି। ଆଜି ସକାଳୁ ଟୋଟାଲି ମୁଁ ଗୋଡ ଲଗେଇ ପାରିଲିନି, ଭାଇ ଦେଖିକି କହିଲା ଆଉ ତୋ ଗୋଡ ଟା କଣ ଏମିତି ହଉଛି ଏମିତିକା କଣ ଚାଲୁଛୁ, ମାନେ ଟୋ କାଲି ମୁଁ ଚାଲିି ପାରୁନି ଦରଜ ପ୍ରବଳ ହେଇଯାଇଛି ହେଲା। କଣ ପାଇଁ ହଉଛି ସବୁବେଳେ ବାରମ୍ବାର, ଦରଜ ଟା ମୋର କମୁନି। ପାଦ ଆଗରୁ ଫୁଲେ ଏବେ ଆଉ ଫୁଲୁନି କିନ୍ତୁ ଦରଜଟା ରହୁଛି। ସେଥିପାଇଁ ଭାଇ ଗଲା, ମୁଁ ସେଠୁ ମାନେ ବାହାରି ପଡିଲି ଯିବା ପାଇଁ। ତାପରେ ଦେଖିଲା ବେଳକୁ ସିଏ କହିଲା ଟେଷ୍ଟ ହବ ମେଡିସିନ ବି କଣ୍ଟିନ୍ୟୁ କରିବାକୁ ପଡିବ କହିଛନ୍ତି।
ତ ହଁ।
ଭଲ ଆଉ ଆଜି ବାଟରେ ବାଟରେ ଗଲା ବେଳେ ଅନେକ ଅନେକ ଗୁଡିଏ ସବୁ ସପ୍ ଦେଖିଲି। ଇଚ୍ଛା ହଉଥିଲା ସବୁ ଶାଢୀ ଡ୍ରେସ ସବୁ କିଣିନେଇ ଆସିବା ପାଇଁ। ଆଉ କଣ କରିବି, ହଁ ଆମେ ଖାଲି ଦେଖିକି ମୋର ପେଟ ପୂୁରଇଦେଲି। ଯାହା ହେଲା ହେଲା, କାଲି ତ ସ୍ନାନ ପୂର୍ଣ୍ଣିମା ଅଛି। ହଉ କାଲି ଗୋଟେ ବହୁତ ବଡ ଦିନ, ଜାଣିଛ କି ନାଇଁ?
ହୁଁ, କାଲି ହଉଛି ଜ୍ୟେଷ୍ଠ ପୂର୍ଣ୍ଣିମା, କାଲି ସ୍ନାନ ପୂର୍ଣିମା ଜଗନ୍ନାଥ ହଁ, ତାଙ୍କର ତ ଯୋଉ ସ୍ନାନ ପୂର୍ଣିମା ତାଙ୍କର।
ହୁଁ।
ଆଉ ତମ ଘରେ ତମେ ବଡ଼ ନଥିବ ଆଉ ତମର ବଡ଼ ଯିଏ ଥିବେ ସେ ଜ୍ୟେଷ୍ଠ ପୂର୍ଣ୍ଣିମା ରେ ସେ ପରୁହାଁ ହେବେ।
ମୋର ମୋ ଦେଇ, ମୋ ଦେଇ ତ ନାଇଁ ଏଠି। ଆଉ ସିଏ କଣ ସିଆଡୁ ଆଉ ଆସିବ କି ଆସିବନି ଏଇଠି ଏଁ ତାକୁ କହିଲେ ସିଏ କହିଲେ ପିନ୍ଧିବନି ନ କହିଲେ ପିନ୍ଧିବ ସିଏ ତ ଅଦ୍ଭୁତ ପିଲା ଗୋଟେ ଆଉ ସିଏ କଣ ପିନ୍ଧିବ ନାଇଁବ। ତାର ଏତେ ଇଚ୍ଛା ନୁହେଁ ପିନ୍ଧିବା ନାଇଁବା ପସନ୍ଦ ନୁହେଁ। ମାନେ ନାଇବନି ଯାହା କରିବାକୁ ପଡିବ ନିଜକୁ କରିବାକୁ ପଡିବ ଆଉ। ସିଏ ବଡ ନହେଲା ନାଇଁ ମୁଁ ହେଇଯିବି ସେଥିରେ କଣ ଅଛି ମୁଁ ତ ଅଛି ନା ଏବେ। ସିନିୟର ସିଟିଜେନ୍।
ସିନିୟର ସିଟିଜେନ୍। ପୁଅ କେତେ ବର୍ଷ?
ମୁଁ ଆଉ କଣ ହେଇଗଲିଣି ତ
ବୁଢୀ ହେଇଗଲଣି ତମେ ବଙ୍କୁଲି ବାଡି ଧରି ଚାଲୁଚ ନା ଚାଲୁନ?
ମୁଁ ଆଉ ବୁଢୀ ହେଇନି କଣ ଅଛି ଝିଅ ପିଲା ନା କଣ?
ଦାନ୍ତ ପଡିଗଲାଣି, ଚୁଟି ପାଚିଗଲାଣି?
ଦାନ୍ତ ମୋର ଏତେ ଷ୍ଟ୍ରଙ୍ଗ, ମୋର ଦାନ୍ତ ଏତେ ଷ୍ଟ୍ରଙ୍ଗ ଅଛି ଦରକାର ପଇଲେ ଏକାଥରେ ପାଞ୍ଚଟା ସେଓକୁ ମୁଁ କାମୁଡି ପାରିବି। ଆଉ ସେତିକି କାପାସିଟି ଅଛି।
ପାଞ୍ଚଟା, ଷ୍ଟ୍ରଙ୍ଗ ଥିଲେ କଣ ତା ବୋଲି ଏକାଥରେ ମାନେ ପାଞ୍ଚଟା ସେଓକୁ ଏକାଥରେ ପାଟିରେ ପୁରେଇ ଦେବ ନା କଣ?
ଚାହିଁଲେ ପାଞ୍ଚଟା ସେଓକୁ ମୁଁ କାମୁଡି ପାରିବିନି, ପାଞ୍ଚଟା ଯାଙ୍କ ଧାଡି କରିକି ରଖିଦେବି ଗୋ ତୁ ଗୋଟେ କାମୁଡିଚୁ ପାନ୍ସଟା ହେଇଯିବନି।
ତୋମେ ଯୋଉଟା କହୁଚ ତା ଦାନ୍ତ ଷ୍ଟ୍ରଙ୍ଗ ଅଛି ନା ପଥର ଗୋଡି ଚୋବେଇ ଦବ ନା କଣ? କଂକ୍ରିଟ୍ ଗୁଡା ସବୁ ତ ଚୋବେଇ ଗୁଣ୍ଡ କର
ସେତିକି କ୍ୟାପାସିଟି ମୋର ଅଛି ଆଉ କଣ ମୁଁ ଭାତରେ ବାହାରୁନି। ଗୋଡି କି ବାହାରୁନି ମୁଁ ତା ତାକୁ ଖାଇଦଉଚି ହଜମ ହେଇଯାଉଚି। କଣ କହୁଚ ତୋମେ ମୁଁ କରିପାରିବିନି, ହବନି ହୁଁ,। ହବ ନା। ମୁଁ ସବୁ ଖାଇକି ହଜମ କରିଦେମି ମୋ ପେଟରେ କିଛି ବି ରହିବନି ସବୁ ହଜମ। ହେଲା।
ଆଚ୍ଛା।
ଆଉ ତୋମର ଆଜି କଣ ହେଇଥିଲା ଲୋ ଖାଇବାକୁ?
ଆମର ଆଜି ହେଇଥିଲା ମୁଁ ଟିକେ ଚିକେନ୍ ବହୁତ ଦିନ ହେଲାଣି ମନ ହଉଥିଲା ଖାଇବା ପାଇଁ ଆମ ଘରେ ମାଛ ଫା ଛ ସବୁବେଳେ ଆସିକି ହୁଏ। ମୋର ତ ମାଛ ଏତେ ଭଲ ନୁହଁ। ମୁଁ ଆଜି ଆଣିକି ଚିକେନ୍ କରିଥିଲି। ଚିକେନ୍ ସହିତ ଭାତ ସାଲାଡ଼। ଆଉ ହଁ କରଟ କଲିଜା ସବୁ ଆଣିଥିଲା ପୁରା କଷିକି ଫାଷ୍ଟ ହେଲା ବସିକି ଚାରି, ପାଞ୍ଚ ପିସ୍ ପୁରା କଷାରେ ଖାଇଦେଲି। ତାପରେ ତରକାରୀ କରିକି ଖାଇଲୁ ତାପରେ ବାପା ଖାଉଛନ୍ତି, ମୁଁ ଆଉ ଟି କେ ପରେ ଖାଇବି ଆଉ, ଆଉରି ଅଛି ଦିନ ତରକାରୀ ଖାଇବି।
ହୁଁ, ଆଜି ଆମେ ଯୋଉଠି ବିରିୟାନୀ ଖାଇନୁ ହେଲା ମୁଁ ଘ ମୋ ସାଙ୍ଗରେ ଯିଏ ଯାଇଥିଲେ ମୁଁ ତାଙ୍କୁ କହୁଛି ଆଉ ଟିକେ କହିଲ ଆଉ କରାଟ କଲିଜା କଷା ମିଳିବ କି? ଆଉ ସେ ଲୋକଟା ହସିଲା କହିଲା ଆଉ କରାଟ କଲିଜା କଷା କଣ? କଣ୍ଟା ପିସ୍ କଷା ମିଳିବ, ହେଲା ଚିକେନ୍ ର କଣ୍ଟା ପିସ୍ କଷା ମୁଁ କହିନି ହଉ ଠିକ ଅଛି। ଦେଇଦିଅ ଆଉ ଗୋଟେ ପ୍ଲେଟ୍ ଆଉ ଖାଇଦିଏଁ ଆଉ, ଖାଇଲି, ତାରେ ସିଏ ମୋତେ ଯେହେତୁ ଏଟା ଚିକେନ୍ ମୋତେ ତ ଟାଇମ୍ ଲାଗିବ ନା। କଣ୍ଟା ଗୁଡା ତ ମୁଁ ସେମିତି ଛାଡିକି ଆସି ପାରିବନି ନା, ତାକୁ ଚୋବେଇବାକୁ ପଡିବ ନା ପଇସା ନେଇଛି ନା କଣ ମାଗଣା।
ଆପଣ ପଇସା ଦେଇଛ ବୋଲି କଣ କ ତା ଗୁଡି ଫୁଡି ଯା ଦବ କଣ ଚୋବେଇ ଦବନା କଣ ପ୍ଲେଟ୍ ଫ୍ଲେଟ୍ ତ ସବୁ ଚୋବେଇ ଦେଇଥିବ?
ନା ନା ଚେ ସେ କଣ୍ଟା ଗୁଡା ଯୋଉ ଖାଇଚି ନା ମାନେ କଣ୍ଟାଟା ସେ ମେନେ କଣ୍ଟାରେ ଭିଟାମିିନ୍ ଥାଏ। ତ ମୁଁ ତାକୁ କାମୁଡିକି ସବୁ ପୁରା
ତା ଭିତରେ ଯୋଉ ରସଟା ଥାଏ ସେ ସଶଟା ଭିତରେ ସେଇଥିରେ ଭି
ଏ ହଁ, ହଁ ସେଇଟା କ- କଣ୍ଟାଟା ଫଟେଇଲେ ସିନା ତା ଭିତରୁ ଶୋଷ ବାହାରିବ। ମୁଁ ବା ସେଇଥିପାଇଁ ମୁଁ କୌଣସି ଚିକେନ୍ କୁ ତା କଣ୍ଟା ପିସ୍ ଟାକୁ କେବେ ଆଜି ପର୍ଯ୍ୟନ୍ତ ମୁଁ ଖାଲି ଛାଡି ଦେଇନି, ତାକୁ ଚୋବେଇକି ଗୁଣ୍ଡ ଗୁଣ୍ଡ ନ କଲା ପର୍ଯ୍ୟନ୍ତ ମୋ ମୁଣ୍ଡ ଠିକ ହବନି।
ହେ ଭଗବାନ। ଆଉ ଚିକେନ୍ ଟାକୁ ବି କଷ୍ଟ ହଉଥୁବ ସେ ଭାବୁଥିବ ମୁଁ କା ପାଖରେ ହା -ହାବୁଡିରେ ପଡିଲି ଆଜି। ଏ ସେ ମୋତେ ମୋତେ ଉଁ, ଖାଇଲା ଭଳିଆ ସେ ଖାଉନି, ତା ବେଳା ଖରାପ ହେଇଯାଇଥିବ।
ହୁଁ, ଉଁ, ମୋତେ ଅନଉଥାନ୍ତି ସେଠି ଯୋଉ ଯିଏ ଦବା ନବା କରିଥିଲା ସିଏ ଅନଉଥିଲା। ଯେ ଏତେ ସମୟ ଧରିକି ଖାଉଚି କଣ ମୁଁ କହନି ଯାହା ଭାବୁଚି ଭାବୁ। ଯଦି ପଇସା ଏତେ ଟଙ୍କା ଦେଇକି ଶହେ କୋଡିଏ ଟଙ୍କା ଚିକେନ୍ ଖାଇବା ପାଇଁ। ଆଉ ମୁଁ କ ଛାଡିକି ପଳେଇମି, ନା ହବନି। ସବୁ କଣ୍ଟା ଚୋବେଇମି ଯାଇକି ଏଠୁ ଉଠିମି, ଯିଏ ଭାବିଲେ ଯାହା ଭାବୁଛି ଭାବୁ। ହେଲା, ଗୋଟା ଗୋ ଟା କରିକି ସବୁ ଉଁ, ଚିକେନ୍ ର ପ୍ରତ୍ୟେକଟି ପ୍ରତ୍ୟେକଟି କଣ୍ଟାକୁ ମୁଁ ଚୋବେଇ ଚୋବେଇ କି ଖାଇଲି। ତାକୁ ମେଚେ କନ୍ଦୁର ବାହାର କଲି। ଖାଇକି ଗଦା କଲି। ଗଦା କରି ତାକୁ ଆସିଲି ହାତ ଧୋଇଲି। ହଣ୍ଡୱା କଲି ଚଟ ଚିକଣ ହେଇ ସେଠୁ ଟିକେ ଆଣିଲି ପାନ ମଧୁୁରୀ ଆଣିଲି ପାଟରେ ଟିକେ ପକେଇଲି। ବାସ୍ ସେଠୁ ବାହାରିକି ଆଇଲି ହେଇଯାଇଥିଲା ସେତେବେଳକୁ ସମୟ ଚାରିଟା। ଆସିକି ସେଠି ଟିଟମେଣ୍ଟ ହେଲି। ଆ ଚିକିତ୍ସା ହେଲା ପରେ ତାପରେ ହୁଁ ଆସିଲି ପାଞ୍ଚଟା ବାଜିଲା ତାପରେ ଆସିକି ଘରେ ଆସିକି ପହଞ୍ଚିଲି। ସାତଟା ହେଇଗଲା।
ଆଚ୍ଛା।
ହ
କଲା ଘରେ ଆସିକି ପହଞ୍ଚିକି ଫ୍ରେଶ୍ ହେଇକି ତାପରେ ଏବେ କଣ ଖିଆ ପିଆ କରିଛ ନା କରିନ ସେମିତି ବସିଛ।
ନା ବାଟରେ ବି ଖାଇଥିଲି। ବାଟରେ ମୁଁ ଖାଇଥିଲି। ସିଙ୍ଗଡା ଖାଇଛି ବରା ଖାଇଛି। ଆଉ ଆଳୁ କୋଷା ଟିକେ ଖାଇଛି। ସେତିକ ଖାଇକି ବି ମୋ ମନ ଶାନ୍ତି ହେଲାଣି। ବୁଝିଲାନି ମୋ ମନ ତାପରେ ବି ମୁଁ ଖାଇଲି ଗୋଟେ କପ ଚା ପିଇଲି। ହେଲା।
ଆଚ୍ଛା।
ଚା କଫି ମାରିଦେଲା ପରେ ମୋ ମୁଣ୍ଡ ଟା ଠିକ ହେଲା। ତାପରେ ସିଧା ବସିଲି ଆସିଲି ଆଉ।
ଆଚ୍ଛା ପୁଣି ପୁଣି ରାତିରେ ପୁଣି କଣ ଗୋଟେ ଖାଇବ ନା ନାଇଁ ପୁଣି ଖାଇବନି?
ପୁଣି ରାତିରେ କଣ ଖାଇବା ଆଇଟମ୍ ହେଇଥିବ ପୁଣି ଖାଇବ ନା ଖାଇବନି ପୁଣି?
ପୋଟଳ ଆଳୁ ଭଜା ଆଉ ରୁଟି।
ଆଚ୍ଛା ହୁଁ।
ଆଉ ଆଜି ମୁଁ କୁନି ଝିିଅ ପାଇଁ ମୋର ଗୋଟେ ମୁଁ ଆଣିଛି ମୋ ଡ୍ରେସ ଆଣିଛି। କାଲି ସିଏ ଯେହେତୁ ବଡ କାଲି ଯୋ ପୂର୍ଣ୍ଣିମା ଅଛି। ଆଉ ସିଏ ନାଇଁବ ଆଉ। ମଝଅନ ଆବ ନୂଆଡ୍ରେସ୍। ଆଉ ତା ପାଇଁ ଆସିଥିଲା ସୋଲା। କିଣା ହେଇକି ସେ ସୋଲା ଖାଇଲେ ଆସିଲା ପରେ ଆଉ ସିଏ ଏବେ ବି ସେ ନୂଆ ଡ୍ରେସ୍ ପିନ୍ଧିକି ଶୋଇଛି ଓଲଉନି ଟୋଟାଲି କେବଳ ତାର ଇଚ୍ଛା ଯେ ସେ ନୂଆ ଡ୍ରେସ ଟା ପିନ୍ଧିକି ଶୋଇବ। ହେଲା ସେ ନୂଆ ଡ୍ରେସ ଏବେ ପିନ୍ଧିକି ଶୋଇ ପଡିଛି ନିଦାର। ହଁ। ହୁଁ ଏ କଥା ଆଉ କଣ କରିବା? ଲାଇଫ ଟା ତ ଏମିତି ଆଉ ଷ୍ଟ୍ରଗଲ ହିଁ ଷ୍ଟ୍ରଗଲ। ହଉ ମତେ ନିଦ ଲାଗିଲାଣି ମୁଁ ଟିକେ ଶୋଇ ବିି ଯାଉଛି ତମେ ରଖ ଫୋନ୍ ନା।
ହଉ ଠିକ୍ ଅ ଆଉ ଗୁଡ଼୍ ନାଇଟ୍।